ହଁ ହ୍ୟାଲୋ ହଁ ହଁ କହ
ମୋର କଟି ହଉଚଛି
ତୁ ନେଟୱାର୍କ ନେଟୱାର୍କ ଉପରୁ କୁହ
ଘର କ ପାଖେ ହିଁ ଠିଆ ହେଇଛି
କାନର ଫୋନ୍ ଟା ଟୋଟାଲ ଲଗାନ
କହିବେ
କାନରେ ପୋଣ ଟା ଲଗାନି କାନର ଫଣ୍ଡା ଲଗେଇଲେ କଟିଯିବ
ମୁଁ ଏ କଟା ଦେଇ ଦଉଛି
ଆଁ
ଇୟରକଟ ଦେଇ ଦଉଛି ଇୟରକଟ
ତ ତୋ ଇଚ୍ଛା ଯାଆ ଦୋଉଛୁ ଦେ
କୁହ
କଣ କହୁଛୁ
ହଁ ହେିଲ
ହଁ
କଣ ଖାଇଥିଲ
ହଁ ହଉଛୁ
କଣ ଖାଇଥିଲ
କେ ଜାଣି କଣ ଗଟେ ଖାଇଥିଲ ଆଉ ଆରେ ଚାବିଟା କଣ କରିଦେଇଛ ଆରେ ଖାଇୟ ହେଲୋ
ହୁ
ମଉସା ଗାଡି ପୁରଇବେ କି ମଉସା ଗାଡି ପୁରାଇବେ ନା କୁଆଡେ ଗାଡି ଧରିକି ଯିବେ
ତମ ଘରେ ଗାଡ଼ି ରହୁଛି କି
ହଁ
ଭଲ
ହୁଁ ହଁ ରହ ମଉସା ସାଙ୍ଗତୁଲେ ଆସେ କଣ ଖାଇଥିଲୁ କଣ ତୁ
ଆଳୁ ବଢ଼ି
ବଢିଆ ଆଉ
ହଁ
ହେଇଥିଲା
ଆଉ କହିବାର ଅଛି
ହୁଁ ପାଞ୍ଚ ମିନିଟ ଆଉ ଛାଡିକି କଲ୍ କରିବି କହ ପାଞ୍ଚ ମିିନିଟ ଛାଡିକି କଲ କରୁଛି ନା ଲାଇନରେ ଥିବୁ
ଲାଇନ ରେ ଥାଉ ଦେଖିବା ଏଟା ହଉଛି ନା ନାଇଁ ଲାଇନରେ ଥାଉ
ନାଇନ ତ ହଁ ହଁ
ହୁଁ
କାଲି ପୁରେଇ ପୁରେଇବ ହଁ ବୋଉ ବୋଧେ ଯାଇଛି ପୁରେଇଦବ ହଉ ନେଇ ଅସିଚି ହ୍ୟାଲୋ
କୁହ
ହ୍ୟାଲୋ
କଣ କରୁଥିଲା କି
ଏଇ ମଉସ ଆସିଥିଲେ ସେ କଣ ପୁଅଝିକୁ ନେଇକି ଯିବେ ବୋ
ଓହୋ କଣ କାମ ଥିଲେ ତମର
ଆଁ
ସେତେବେଳେ କଣ କାମ ଥିଲା
କେତେବେଳେ
ସେତେବେଳେ
କେତେବେ ନା ଏତେବେଳେ
ଯେତେଲେ କଲଟା କାଟିଲ
ହୁଁ କମ କଣ ଗୋଟେ ଥିଲା ଆଉ ଟିକେ ଲାଇନିଲ ବୋଉ ଟିକ ହେଲ
ହୁଁ
ଆଁ କଲା ମଉସା ଆସିଲେଣି ଦୁଗାରଲା ହଁ ଖରେଛି ହ ହ ଣ ମାନ ଶାକଭାରିରୁ ଏଇଟ ହବନି ଅଲେକ ସାର୍ ନିଜେ ବୟସ ସାଙ୍କର ହୁ ମୁଁ କହଲି ଛାଡ଼ ଦିନ ନାଇଁବନ ଦଶନ୍ୀ ପରେରା ମତେ ଖାଅ ମ ଆଉରେ ଆସ ଆଉ ରାଉତରେ ଭୁବନ୍ଦିବର ନେଇଯିବ ହ୍ୟାଲୋ ହ୍ୟାଲୋ।
ହ
ହ୍ୟାଲୋ।
ହଁ।